ନମସ୍କାର କଣ ଖବର?
ଆଜ୍ଞା?
କଣ ଖବର?
କିଛି ନାହିଁ ଏ ଗୋଡରେ ଦିଟା କଣ୍ଟା ପଶି ଯାଇଥିଲା ସେଇୟାକୁ କଣ୍ଟା ସାହାଯ୍ୟରେ କାଢୁଥିଲି ଆଉ।
ଆଛା କେମିତି କଣ୍ଟା କୁଆଡ଼େ ବୁଲେ
ନାମ ଏଇ ବ ନାମ ବୁଲିବା ଆଉ ଆମର କୋଉ ଭାଗ୍ୟରେ ଅଛି। ଏଇ ବିଲରେ ଯାଇଥିଲି କାମ କରିବାକୁ ଆମର ଯୋଉ ଧାନ ଯୋଉ କଣ କହିଲେ ବିହନ ପକେଇବାକୁ ଯାଇଥିଲି।
ଆଛା।
ସେଇଆକୁ ଆଉ। କଣ୍ଟା ପଶି ଯାଇଛି କୋଇଲିଖିଆ କଣ୍ଟା
ଲୋକ ପଡିଥିଲେ ଧାନ ଚାଷ କ ହଉଛି ଲୋକ ପଡିଥିଲେ ତାଙ୍କୁ ଖାଇବା ପିବା ନେଇ ଯାଇଥିଲ ନା କଣ?
ନା ମ ମୁଁ ଆମର ବିହନ ପଡିବାର ଥିଲେ ତ ମୁଁ ବିହନ ବସ୍ତାଟା ନେଇକି ଯାଇଥିଲି ମୁଣ୍ଡେଇ କିରି।
ଆଚ୍ଛା କେ କେତେ ଖଣ ବିଲ ଚାଷ ହେଇଛି?
ଆମର ପ୍ରାୟ ଦେଢ ମାଣ ବିଲ ଚାଷ ହଉଛି।
ଆଚ୍ଛା ଦେଢ ମାଣ ବିଲ ଭଲ କଥା ଆଉ। ଆଜିକାଲି ତ ଚାଷ କରିବାଟା ନିହାତି ଭଲ।
ଆଜ୍ଞା।
ଚାଷ ନ କଲେ ଲୋକଙ୍କ ପାଖରେ କଣ କହିଲୁ ପଇସା ଥିବ। ଆଉ କିଛି ଦିନ ଯାଉ ଖ କିନ୍ତୁ ଖାଇ ନା ନା ଖାଇବାକୁ କେହି ନଥିବେ। ମାନେ କଣ କହିଲ ପଇସା ହଁ ଖାଇବା ପାଇଁ କିଛି ନଥିବ ଆମ ପାଖରେ ତ ଚାଉଳ ଦାନା ନଥିବ। ମନେ ସେଇଥିପାଇଁ ସମସ୍ତେ ପରିବା ଟା ନିହାତି ଚାଷ ବାସ, ହୁଁ।
ଯେତିକି ବି ହଉ ସମସ୍ତେ ମାନେ ନିଜ ପରିବାର ଯେ ସେତିକି ଚଳିପାରିବ ସେତିକି ବି ଆଉ କରିବା ଉଚିତ୍।
ଆ ସେଟା ତ ହବ ତା ଦ୍ଵାରା ବି ଆହୁରି ନିଜ ଘର ବାରିରେ ତ ଆମେ ଦସ୍ ଆଜିକାଲି ତ ଯାହା ଖାଉଛେ ସବୁ ବିଷ ଖାଉଛନ୍ତି। ଯୋଉ ପନିପରିବା କିଣିକି ଖାଉଚେ ସବୁ ଯାକ ବିଷ ହେଇଗଲାଣି। କ ସମସ୍ତେ ସାର କୀଟନାଶକ ଔଷଦ। ପ୍ରୟୋଗ କର୍ଚନ୍ତି ପ୍ରୟୋଗ୍ କରିବା ଦ୍ଵାରା କଣ କି ଯୋଉ ଜିନ୍ଷ ଟା ପାଞ୍ଚ ଦିନ ହବାକଥା ସେଦିନ ସେଟା ଗୋଟେ ଦିନରେ ହେଇଯାଉଚି ଯେମିତି ଆମେ ସାଧାରଣ ମାନ୍ ଦେଖ ଗୋଟା ଆମେ ଏ ଧର ବଜାରରୁ ଯେତେବେଳେ କଦଳୀ ଫଦଳୀ କିଣୁଚେ ଧର ପୂଜା ପାଇଁ ଧର ଆମେ ରବାର ରା ସେ ମାନେ ଯିଏ କଦଳୀ ଦୋକାନ ବ୍ୟବସାୟ କରୁଚନ୍ତି ସେ ଦୋକାନି ମାନେ ଦେଖୁଚନ୍ତି ଆଉ ଭାଇ ତମର କାଲ୍ ଆ ଆଜ୍ କାଲି ପାଇଁ ତ ର କାନା ଆଉ କଞ୍ଚା ନେବେ ନା ଟିକେ ପାଚିଲା ନେବେ। କାଲି ପାଇଁ ନେବେ ନା ଆଜି ପାଇଁ ନେବେ। ଯଦି ତୁ ଆ କାଲି ପାଇଁ କହିକି ଆଣୁଚୁ ତାହେଲେ ଭଲ ଜିନିଷ ଆଣିବୁ ଜଦି ଆଜି ପାଇଁ ଆଣୁଚୁ ତାହେଲେ ଆଜି ଯୋଉ ଜିନିଷଟା ଆଣିଥିବ ସେଉଡା କାଲିକି ଆଉ ନ ପଚି ଯାଇଥବ।
ପଚି ଯାଇଥିବ କେମିକାଲ୍ ଦିଆ ହେଇ ହଉ
ହଁ ବିଭିନ୍ନ ପକାରେ ଆଜିକାଲି ସବୁ ଯେମିତି ସାର କୀଟନାଶକ ଔଷଧ ଆଉ କେମିକାଲ୍ ଭାରିଲାଣି ସେ ସେ ଜିନିଷଟା ଜବରଦସ୍ତ ପଚେଇବା ଜବରଦସ୍ତ ପଚେଇବା ଦ୍ଵାରା କଣ ହେଲା। କଦଳ୍ଟା ଯୋଉ କଦଳ୍ ପାଞ୍ଚ ଦିନ୍ ବାଜିିକି ଭିଟାମିନ୍ ଟା ହବା କଥା ସେଦିନ ତ ତାର୍ ତ ଭିଟାମନ୍ ଅଶଂ ଟା ମିଳି ମାନେ କଂ କହିଲୁ ମରିଗଲା ନା ସରିଗଲା।
ଆଜ୍ଞା।
ଜିନିଷଟା ଆମେ ଖାଇଲା ଠାରୁ କଣ ଆମେ ରୋଗକୁ ଆମେ କଁ କଲୁ ଔଷଦ ଟାକୁ ହେଲେ ଆମେ ସବୁ ଜିନିଷ
ପାଇିଲି।
ଆମେ ଯୋଉ ସବୁ ଜିନିଷ ଆମେ ଯୋଉ ଖାଉଚେ ଆ ସବୁ ଜିନିଷ ଆଜିକାଲି ବିଶ୍ୱ ଘର ଆଗ ବାହାରେ ହୋଉ କି ଘର ପଛପଟ ହୋଉ ଆଗପଟ ହୋଉ ଯଦି କିଛିଟା ହୋଉ। ସାଧାରଣ ଆମର ଜଳିଆ ଭେଣ୍ଡି ଗଛ ହୋଉ କି ବାଇଗଣ ଗ କି କଞ୍ଚା ଲଙ୍କା କି ଧଣିଆ ପତ୍ର ଅମୃତଭଣ୍ଡା ଯେମିତି ଆମର ଆଉ ରହିଲା କଣ କଦଳୀ। ସେ ପାଚିଲା କଦଳୀ ହୋଉ କି କଞ୍ଚା କଦଳୀ ହୋଉ ଅମୃତଭଣ୍ଡା ଆଉ ପୋଇ ଶାଗ ଏଇ ଜିନିଷ ଆମେ ଚାହିଁଲେ କରିପାରିବା ଯଦି ଏ ସମସ୍ତେ କରନ୍ତେ
ତ ଆମେ ଅତି ସହଜରେ କରିପାରିବା ଆମର ଆମର ଆମ ବାଡିରେ ଜହ୍ନି ଲାଗିଚି କଖାରୁ ଲାଗି ଚି ପାଣି କଖାରୁ ଲାଗିଚି ବାଇଗଣ ଟମାଅଟର ପୋଇ ଏସବୁ ଲାଗିଚି।
ଆ ବଢିଆ କଥା ଯାହା ହୋଉ।
କାକୁଡି ବି ଲାଗିଚି ମାନେ ସମୟରେ ଏଇ ସମୟରେ ଗଛ ଲଗେଇଲେ ଠିକ୍ ବା ହାଦ୍ରବ ମାସ ବେଳକୁ କୁ ଭଲ ଫ ମାନେ ଆମକୁ ଫଳ ଟା ପନିପରିବା ପ୍ର ମାନେ ଗଛ ପ୍ରଦାନ କରିବ।
ହୋଉ ବହିବେ ବର୍ଷା ଋତୁ ଚାଲିଚି ନା ବର୍ଷା ଋତୁରେ ବର୍ଷାାରେ ବି ପାଣି ମାନେ ପଡୁଚି ଆଉ ପାଣି ବି ଦବାକୁ ପଡିବନି।
ହଁ ସେ ଏଇ ସମୟ ଟା ଗଛରେ ଭ ମାନେ ଗଛ ଭଲ ହୁଏ।
ତମର ସାର ଲଗୋଉଚ ନା ଖତ ଲଗୋଉଚ?
ନାଇଁ ଆମର ଖତ ଖତ ମାନେ କଣ କହିଲେ? ଯେମିତି ଆମେ ମାଟି ଆଉ କିଛି ମାନେ ଆମ ବାଡିରୁ ମାଟି ଗୋଟେ କୁଣ୍ଡରେ ଆମେ ଖତ ତିଆରି କରିଦୋଉ। ସେଇଟା ଆମେ ଦୋଉ ମାନେ ମାଟି ଆଉ ପ ଚା ଗୋବର ରଖିଥିବୁ ବୋହୁତ ଦିନର ଗୋବର।
ହୁଁ।
ଆଉ ପ କିଛି ପତ୍ର ଆଉ ପନିପରିବା ଯୋଉ ମାନେ ଆମର ସବୁଦିନି ବ୍ୟବହାରରେ ଯୋଉ ପନିପରିବା କ ଟା ହୋଉଚି ତାର ଚୋପା। ସେଇ ସବୁ ଆଉ ମଞ୍ଜି ବିି ସେ ସବୁ ବି କାମରେ ଦିଏ। ମାନେ ଗୋଟିଏ ଗଛ ଯଦି ଆଉ ଗୋ ଗୋଟେ ଗଛ ତା ପାଖକୁ ଲାଗିଲା ଆଜ୍ଞା।
କମ୍ପୋଷ୍ଟ ଖତ ତମେ ବ୍ୟବହାର କରୁଛ ନାଁ ସିଏ ତ ସବୁଠୁ ସୁଧ ଆଉ କଣ କହିଲ ଆଜିିକାଲି ଭଲ ଜିନିଷ। ଯାହା ହୋଉ ଦେଖିବା ତମ ବାରିଆଡେ କେବେ ଯାଇଁକି ବୁଲି ଆସିବା କେବେ ଆମ ଘର ଆଡେ ଦିଟା ଖଣ୍ଡେ ପଠେଇବ ତୋଳି ତାଳିକି।
ନିଶ୍ଚିନ୍ତ ଆପଣ ଆସନ୍ତୁ ଆ ଆମ ଘର ଆଡେ। ଏକାଥରେ ମାନେ ଦେଖିବେ ଆପଣଙ୍କୁ ବି ଭଲ ଲାଗିବ ପନିପରିବା ବଗି ଚା ବୁଲିବା ପାଇଁ ତାପରେ
ତ ସାଇିତିକି ଦେବେ ମୁଁ କିଛି ମଞ୍ଜି ଆମ ଘରେ ଟିକେ ଲଗେଇବି ଭାବୁଛି। ଆଉ ତ ଏମିତି ପନିପରିବା ବି। ଉଁ ଦର ବି ପୁରା ଆକାଶ ଛୁଆଁ ହେଲାଣି। ଯୋଉଟା କି ଆମେ ପଇସା ଅଧିକା ଦେଇକି ବିଷ କିଣିକି ଖାଉଛେ ଆମେ ବାସ୍ ଜିନିଷ ହେଲା ସେଇୟା। ଆଜିକାଲି କିଛି ନା ଆଜିକାଲି ଯାହା ଖାଇଲେ ଆମେ ରୋଗ ଆଉ ଦେଖ ଆଉ ବିଲରେ କେବେ ବିି ବିଲରେ ଚାଷ କରିବା ପୂର୍ରୁ ଯଦି ସାର କମ୍ପୋଷ୍ଟ ସାର କମ୍ପୋଷ୍ଟ ଖତ ବା ଆ ଉ ତାଲେ ସେଟା ବିି ଆଗେ ଟାକ୍ଟର ଯୋଉ ଜରିଆରେ ଚାଷ କରିକି ଲଙ୍ଗଳ ଦ୍ଵାରା ଚାଷ କରିକି ଚାଷ କରିଲେ ତାପରେ ଯଦି ଆମେ କୁ ସେଟା ଆଉ ସେଟା ତାପରେ ଆମେ ଧାନ ଫାନ ବୁଣୁଚେକି ଆମେ ପୋତୁଚେ ବା ରୋଉଚେ ହଁ। ତାହେଲେ ଆମ ମାନେ ଶୁଦ୍ଧ ଚାଉଳ ବା ଶୁଦ୍ଧ ଧାନ ଆମେ ପାଇବା। ଆଉ ଆଜି କାଲି ତ ହଁ ଆଜ କାଲି ତ ସାର ଆମର ୟୁରିଆ ପୋଟାସେ ପଟାସେ ୟୁରିଆ ଗ୍ରୋମର। ଏ ସବୁ ବିଭିନ୍ନ ପ୍ରକାର ସାର ଯୋଉ ଆମେ ପକୋଉଚେ ଆଉ ଯୋଉ ଔଷଧ ପକୋଉଚେ ଅଧିକା ଫଳ ମାନେ ଅଧିକା ଧାନ ହବା ପାଇଁ। ଆମେ ଲୋକ ରୋଗ କିଣିକି ଖାଉଛେ।
ନାଇଁ ଆମର ଆଜ୍ଞା
ହୁଁ କଣ ତମର କହିଲେ?
ନାଇଁ ଆମର ବାହାରର କିଛି ମାନେ କୀଟନାଶକ ପୋକ ଔଷଧ କିଛି ପଡେନି ଆମର ସବୁ ମାନେ ଆ ହଉମେ ଘରେ ହିଁ ତିଆରି କରିକିରି କରୁ।
ଆଛା ଭଲ କଥା ବୋହୁତ ବଢିଆ କଥା। ଆଉ ପାଠ ପଢା ସଇଲାଣି।
ଆଜ୍ଞା ହଁ ସେମତି କ ଅଳ୍ପ କିଛି ପଢିଛି ଆଉ।
ଆଉ କଣ ଚାକିରି ଫାକିରି କରିବ ନା ଆଉ ଏମିତି ଚାଷ ବାସରେ
ଚାକିରିରେ ଶୁଣନ୍ତୁ ଚାକିରିରେ କଣ ଅଛି ଚାକିରିରେ କିଛି ନାହିଁ। ପାଞ୍ଚ ଦଶ ହଜାର କାହିଁକି ମୁଁ ଯିବି ସେ ଚାକିରୀ କରିବାକୁ। ମାନେ ଅଧିକ କମେ କମେ କେତେ ପଚାଶ ହଜାର ଯାଇକେ ମୋର ମୋର ତ ସେଠି କାଲି ମାନେ ମୋର ସେତିକି ଯୋଗ୍ୟତା ନାହିଁ ଯେ ମୁଁ ଅଧିକ ରୋଜଗାର କରିପାରିବି କିନ୍ତୁ ମୁଁ ଯଦି ଚାଷ କରୁଛି ସେଥିରୁ ମୁଁ ବହୁତ ମାନେ ବହୁତ ପରିମାଣରେ ରୋଜଗାର କରିପାରିବି ମୋ ପରିବାର ପୋଷି ପାରିବି। ତ ମୁଁ ବାହାରେ କାହିଁକି ଯିବି ଚାକିରୀ କରିବାକୁ ମୁଁ ନିଜ ଘରେ ରହି ନିଜ ମାନେ ବାହାରେ ଯଦି ଚାକିରି ମୁଁ କରିବି ବାହାରେ ରହିବି। ହଁ ତାପରେ ମୋର ହଁ ତାପରେ ଖାଇବାର ସମୟ ସୀମା ରହିବନି। ମାନେ ଖାଇବା ପିଇବା ସବୁ ଠିକ ରହିବନି ତାପରେ ଖାଦ୍ୟ ବି ଠିକ ରହିବନି ବାହାର ଖାଦ୍ୟ ଖାଇବାକୁ ପଡିବ ତାପରେ ନିଜ ଘରୁ କୁ ବି ଦେଖିପାରିବିନି ପୂଜା ପର୍ବ ଭଲମନ୍ଦ କୌଣସିଥିରେ ବି ମୁଁ ଭାଗ ନେଇ ପାରିବିନି। କେବେ ଆସିପାରିବି ତ କେବେ ଆସିପାରିବିନି। କିନ୍ତୁ ଏମିତି ହେଲେ ମୋ ଘରେ ମୁଁ ରହିଲି ଚାଷ କଲି ଘର ଖାଦ୍ୟ ଖାଇଲି ଘର ଲୋକ ଲୋକଙ୍କ ସହିତ ସମୟ ବିତେଇଲି ନିଜ ବାରିଘର ଦେଖିଲି। ମୁଁ କାହିଁକି ପରକୁ ହେଲ୍ପ କରିବାରେ ଆଜ୍ଞା।
ପରିବାର ଖୁସି ପରିବାର ସହିତ ମିଶିଲ ଯାହା ତମ ପର୍ବପର୍ବାଣି ପଡୁ କି ବାର୍ଡ କିଛି ପଢୁ। ସବୁ ଯାକ କଲ ପାଖରେ ରହିଲ ସାହି ପଡିଶାରେ ରହିଲ ଗାଁ ରହିଲେ ବି ମଜା ଅଲଗା।
ଆଜ୍ଞା।
ଏକରେ ରୋଜଗାର କୁ ରୋଜଗାର କରିପାଇଲ ଏପଟେ ଘର ସଂସାର ବି ଦେଖି ପାଇଲ। ଏମିତି ସାହି ପଡିଶା ଭାଇ ବନ୍ଧୁ କୁଟୁମ୍ବକୁ ନେଇକି ଭଲରେ ବି ଚଳି ପାରିଲ।
ହୁଁ ଆଜିକାଲି ପିଲାମାନେ ବହୁତ ତୁ ଜିମ୍ ଯାଉଛନ୍ତି କାହିଁକି ଜିମ୍ ଯାଉଛନ୍ତି।
ଜିମ ଯୋଉ କସରତ କରୁଛନ୍ତି ତ ଯାଇକି ସକାଳୁ ଉଠିକି ବାଇଆମ କସରତ କରୁଛନ୍ତି।
ଆଜ୍ଞା ସେ ସବୁ ପାଇଁ କାହିଁକି ଯାଉଛି ନ୍ତି ଯେହେତୁ ସେମାନେ ଘରେ ପରିଶ୍ରମ କରୁନାହାନ୍ତି। ସେମାନେ ସୁସ୍ଥ ରହିବା ପାଇଁ ବାହାରେ ଯାଇକରି ଏମିତି ପଇସା ଦେଇକିରି ଏସବୁ କରୁଛନ୍ତି। ମୁଁ ଯଦି ଗଲି ଗୋଟେ ବସ୍ତା ଧାନ ଟେକିକି ନେଲି ମତେ ଆଉ ଡମ୍ବଲ ଟେକିବାକୁ ପଡିବ କି।
ନା।
ମୁଁ ଯଦି ମୁଁ ଯଦି ନଈକିରି ହାଣିଲି। ହିର ହାଣିଲି ମୋର କଣ ଦରକାର ଉଠ ବସ ହବା କିଛି ମାନେ ଯାହା ବି ଅଛି ଆମର ଘର କାମ ଯାହା ଅଛି ସେଇ ସବୁ କଣ ଦରକାର ନିଜ କାମ କରିକିରି ଫିଟ ରହିଲି।
ହଁ ଆମର ଉ ହଁ ଏବେ ଯୋଉ କୃତ୍ରିମ କୌଶଳ ଯୋଉ ଆମର ଆପ୍ଲାଏ କରୁଛନ୍ତି। କୃତ୍ରିମ କୌଶଳ ଯୋଉ ଉପକରଣ କରିକି ଯୋଉ ସମସ୍ତେ ଯୋଉ ଯୋଉ ବ୍ୟାୟାମ କରୁଚନ୍ତି ସେଥିପାଇଁ ନୁହଁ ନିଜେ ଘର କାମକୁ ଘର କାମ ହେଲା ନିଜ ବଡିର ବି ତମର ବ୍ୟାୟାମ ହେଲା।
ଆଜ୍ଞା ଫୁଣି ବିଭିନ୍ନ ପ୍ରକାର ପ୍ରୋଟିନ ବି ଖାଉଚନ୍ତି। ମାନେ ସେଇ ଯୋଉ ଇଏ ବନେଇ ଆଜ୍ଞା। ବହୁତୁ ପ୍ରକାର ପାଉଡ଼ର ଖାଉଚନ୍ତି ନିଜ ଆଜ୍ଞା
ଟେରଏଡ଼ କିଛି ରହୁଚି ଯୋଉଟା କି ଆମର ବଡ଼ି ଅଧିକ କରେଇବା ପେଇଁ ଉଁ ଶରୀରର ଆକାର ଟି ବଢ଼େଇବା ପେଇଁ ସେ ଯୋଉ ଜିନିଷ ଖାଇଲେ ବି ସେମାନେ ଅଧିକା କସରତ କରନ୍ତି ସେଇଥିପାଇଁ ତାଙ୍କର ଉଁ ଉଁ ବଡ଼ି ଟା ବେଶୀ ଅତ୍ୟାଧିକ ଫୁଲେ।
ହଉ ଉଁ ଭଲ ଲାଗିଲା ବହୁତ ସମୟ ଦେଲେ। ଧନ୍ୟବାଦ ମୁଁ ଯାଉଚି ଟିକେ ବିଶ୍ରାମ କରିବି। ରହିଲି ନମସ୍କାର।
ନମସ୍କାର।